ହ୍ୟାଲୋ।
ହଁ ନମସ୍କାର।
ହଁ ନମସ୍କାର। କଣ କରୁଚନ୍ତି?
ନାଇଁ ଆମର ଯୋଉ ଅଙ୍କଲ ସିଏ ଡାକୁଥିଲେ ତ ଟିକେ ଫଙ୍କସନ୍ ଥିଲା, ଆମର ଯିଏ ଡିଏମ୍ ଥିଲେ ସେ ରିଟାୟାର୍ ନେଲେ ଆଜି, ତାଙ୍କର ସେରିମନି ଥିଲା ସେଠିକି ଯାଇଥିଲି ଏବେ ଜଷ୍ଟ ଫେରୁଚୁ ଆମେ
ଅ ହଁ ବସିଚି ସନ୍ ଇଭିନିଂ ଟିକେ ସନ୍ଧ୍ୟା ଭ୍ରମଣ ଚାଲିଚି ଆଉ। ସନ୍ଧ୍ୟାରେ ଟିକେ ପରିଭ୍ରମଣ ହଉଛି ଆଉ ଦେହ ସୁସ୍ଥ ରହିବ ମନ ସୁସ୍ଥ ରହିବ ବ୍ୟାୟାମ ଆଉ ମାନେ ଏକ ପ୍ରକାରର ବ୍ୟାୟାମ ଆଉ।
ଆଜ୍ଞା। ଆଉ ଆପଣ
ଆଉ, ହଉ ଚାଷ ବାସ କାର୍ଯ୍ୟ କେମିତି ଆରମ୍ଭ ହେଲାଣି?
ହଁ ଆମ ଆଡେ ଚାଲିଥିବ ମାନ ଅ ବର୍ଷା ଷ୍ଟାର୍ଟ ହେଲା ହେଲା ଏ ଗାଁରେ କି ଚାଷବାସ ଠିକ୍ ଠାକ୍ ଚାଲିଚି।
ହଁ ଏବେ କୃଷି କାର୍ଯ୍ୟ କ ହଁ କୃଷି କାର୍ଯ୍ୟ ଆରମ୍ଭ ହେଇଗଲାଣି ସବୁ ତଳି ତଳା ପକେଇଥିଲେ ସବୁ କୃଷକ ମାନେ ଏବେ ସବୁ ଆମର ଏପଟେ ଯୋଉ ସ୍ୱର୍ଣ୍ଣ ଧାନ ଆଉ ଝା ସ୍ଵର୍ଣ୍ଣ ସ୍ୱର୍ଣ୍ଣ ଧାନ, ଝାଟି ମାଟି, ଝାଟି ମାଟି ଆଉ ଏଇ ଅଲଗା ଅଲଗା କିସମର ଧାନ ସବୁ ଏବେ ସବୁ ତଳି ପକଉଚନ୍ତି ଆଉ ଲୋକ ମାନେ ଆଉ। ତାପରେ ଏବେ କୃଷକଙ୍କ ଏଇ ଦି ଦିନି ହେଲା ଯୋଉ ଉମ୍ ବର୍ଷା ହଉଛି ଟିକେ ଭଲ ପାଗ ଦଉଛି ଆଉ। କୃଷକମାନଙ୍କୁ ଆଉ। ଆଉ ବାଡିରେ ବାଇଗଣ ଗଛ, ଆଉ ଭେଣ୍ଡି ଗଛ, ଲଙ୍କା ଗଛ ଆଉ ଜହ୍ନି ଜହ୍ନି ଆଉ ବାଡିର ଯୋଉ କାକୁଡି ଯେ ଆମ ର ପ୍ରତିଦିନ ବାଡିର କାକୁଡି ସାଲ ମାନେ ପ୍ରତ୍ୟେକ ଦିନ ସାଲଟ୍ କରାଯାଉଛି।
ଆଚ୍ଛା।
ହଁ ଦେହ ପାଇଁ ଇଁ ଗାଜର, ଟମାଟୋ ଆଉ ଓଉ କାକୁ ବାଡିର କାକୁଡି ଆଉ ଯୋଉ ଦହି, କଞ୍ଚାଲଙ୍କା ଲଙ୍କା ଆଉ ଟିକେ ଗୋଲମରିଚ ଗୁଣ୍ଡ ଏମତି ପଡିକି ଟିକେ ସାଲାଟ ହଉଛି ସବୁଦିନ ପ୍ରତିଦିନ ମାନେ ଖାଉଛୁ ଆଉ ଯେତେ ଇଁ ମାନେ ହେଇଥାଉ ଅନ୍ୟ ଖାଦ୍ୟ କିନ୍ତୁ ସାଲାଟ୍ ଟା ପ୍ରତିଦିନ ଖିଆଯାଉଛି।
ମାଉସୀ ଆପଣଙ୍କ ପିଲାମାନେ କଣ କରନ୍ତି?
ହଁ ଡକ୍ଟର ତ କହୁଛନ୍ତି ପ୍ରତିଦିନ ସାଲାଟ୍ ଖାଆନ୍ତୁ ଆଉ।
ଆଜ୍ଞା ମାଉସୀ ଆପଣ ପିଲାମାନେ କଣ କରନ୍ତି?
ପିଲା ତ ସବୁ ଛୋଟ ଛୋଟ ଆଉ।
ଏଇନା ସ୍କୁଲ ଯାଉଛନ୍ତି ନା ସ୍କୁଲରୁ ଆଇଲେ ଟ୍ୟୁସନ୍ ଯାଉଛନ୍ତି?
ନାଇଁ ଟିଉସନ ଯାଇଚନ୍ତି ଆଉ। ଆଉ କଣ ସେଠି ମାନେ ତମର କଣ ମାନେ ମନ୍ଦିର ସବୁ ଏଠି ସେଠି ଅଛି ଆପଣଙ୍କ ଗାଁରେ? ପ୍ରସିଦ୍ଧ ମନ୍ଦିର କଣ ଅଛି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ ଆପଣଙ୍କ ଗାଁରେ କଣ ହଁ ଶୁଭାଯାଉଛି। କଣ କଣ ମନ୍ଦି ନ୍ଦିର ସବୁ ଆପଣଙ୍କ ଗାଁରେ ଅଛି?
ଏତେ ପ୍ରସିଦ୍ଧ ମନ୍ଦିର ନୁହେଁ କିନ୍ତୁ ବୁ ଗାଁ ପାଖରେ ଅଛି ଲଳିତଗିରି ଅଛି ଉଦୟଗିରି ଅଛି, ରତ୍ନଗିରି ଅଛି
ହଁ ଆମର ଏପଟେ ହଁ ଆମର ଆମ ଗାମ ଗ୍ରାମରେ ଚାରି ଏ ଚତୁର୍ଃପାଶ୍ଵରେ ସବୁ ଦେବାଦେବୀ ବସବାସ କରିଛନ୍ତି ତେଣୁ ଆମ ଗାଁ କୁ କୌଣସି ବିପଦ ଆସେନି ମାନେ ବୁଦ୍ଧେଶ୍ଵର ଅଛନ୍ତି, କାଳୀ ମନ୍ଦିର ଅ ଛନ୍ତି ଆଉ ବାଟ ତାରିଣୀ ଅଛନ୍ତି, ହନୁମାନ ଅଛନ୍ତି। ହନୁମାନ ମନ୍ଦିର ଦୁର୍ଗା ପୂଜା ଆମର ଏଠି ମାନେ ବିଶ୍ଵପ୍ରସିଦ୍ଧ ମାନେ ଦୁର୍ଗା ପୂଜା ହୁଏ ହଁ ବଳଦ ଯାତ୍ରା ହଉଛି ଆମର ଏଠି ପ୍ରସିଦ୍ଧ ଏଇ ଆଖ ହଁ ଏ ଆଖପାଖ ଗ୍ରାମରୁ ବହୁତ ପ୍ରବ ମାନେ ପ୍ରବଳ ମାତ୍ରାରେ ଲୋକ ସମାଗମ ହୁଅନ୍ତି ଆଉ ବଳଦ ଯାତ୍ରା ଦେଖିବା ପାଇଁ ହଁ ବଳଦ ଏଠି ବଳଦର ଯାତ୍ରା ମାନେ ବଳଦକୁ ସାଜସଜା କର ଗୋ ଏ ମାସ ପୂର୍ବରୁ ଦଶରାର ଠିକ୍ ଗୋଟେ ମାସ ପୂର୍ବରୁ ବଳଦମାନଙ୍କୁ ପ୍ରସ୍ତୁତି କରି କରାଯାଏ ବାଜା ସହି ତ ତାଙ୍କୁ ମାନେ ଚଲା ଯାଏ ରାସ୍ତାରେ ପ୍ରସ୍ତୁତ କରାଯାଏ କାରଣ ସେ ମାନେ ଏମିତି ଆମ ଅ ଉଁ କହିବାକୁ ଗଲେ ବାଜା ବାଜିଲେ କଣ ବଳଦ ମାନେ ଡେଇଁବେ। ବଳଦ ହଉ ଗାଈ ହଉ ସବୁ ଡିଅନ୍ତି କିନ୍ତୁ ତାଙ୍କୁ ପ୍ର ମାନେ ମାଙ୍କର ଏମିତି ଆଶୀର୍ବାଦ ଦୁର୍ଗାଙ୍କର ସେମାନେ ବଳଦ ମାନେ କିଛି ବି ହେବେନି ମାନେ ରାତି ସାରା ବୁଲିବେ ପରିଭ୍ରମଣ କରିବେ ତାଙ୍କୁ ସିସଜ୍ଜିତ ମାନେ ବେଶରେ ସାଜ୍ଜିତ କରାଯାଏ ତାଙ୍କୁ ମାନେ ତାଙ୍କର ସ୍ଵତନ୍ତ୍ର ବେଶ ହୁଏ ଉଁ ମାନେ ବଳଦଙ୍କର ଏତେ ସ୍ଵତନ୍ତ୍ର ପ୍ରତି ସାଇ ୱାଇଜ ଗୋଟି ପ୍ରତି ସାଇରେ ଗୋଟେ ଗୋଟେ ବଳଦ ସେମାନେ ସୁ କାହାର କେତେ ଏତେ ଭଲ ସ ସୁ ସଜ୍ଜିତ ହୁଏ ତେଣୁକରି ଗ୍ରାମର ବହୁତ ପ୍ରସିଦ୍ଧ
ଆଚ୍ଛା।
ବଳଦ ଯାତ୍ରା ଆମର ହେଲେ ବହୁତ ପ୍ରସିଦ୍ଧ। ଆଉ ଆଜି କଣ ଖାଇଛନ୍ତି?
ଭାତ, ଡାଲି, ପୋଟଳ ତରକାରୀ ଆଉ ଶାଗ ଭଜା ଆଉ ଅନେ ପନିର ତରକାରୀ
ଶାଗ ଭଜା ଟା ମାନେ କୋଉ କୋଉ ଶାଗ ଖାଆନ୍ତି?
ହୁଁ ହୁଁ ସବୁ ଖାଇକି ନି ଅଧିକ ଭଲ ଲଗେ।
ହଁ ଆମର ତ ଏପଟେ ସଜନା ଶାଗ, ସୁନୁ ସୁନିଆ ଶାଗ ଆଉ କୋଶଳା ଶାଗ ଆଉ ଏଇ ମାନେ ପ୍ରକାରର ଶାଗ ସବୁ ଦେଖିବାକୁ ମିଳେ ଆଉ
ଆଚ୍ଛା।
ଆଉ ଆପଣଙ୍କର ସେପଟେ କୋଉ କୋଉ ଶାଗ ମିଳେ?
ଏଠି ସବୁ ମିଳେ ମାନେ ଖ ଏରିଆ ଟା ନା ଏଠି ସବୁ ମିଳେ।
ଉଁ ହୁଁ।
ଆପଣଙ୍କ ଇଏ ଅଛି ନଈ ଅଛି?
ନଦି ଆମ ଅଛି ଏଇଠି ପାଖରେ ବ୍ରାହ୍ମ ବ୍ରାହ୍ମଣୀ ନଦୀ ସେଠି ଏଠି ଆମର ବ୍ରିଜ୍ ପାଖରେ ସବୁ ପ୍ରାୟ ସନ୍ଧ୍ୟା ଟାଇମ୍ରେ ସନ୍ଧ୍ୟା ଦୃଶ୍ୟ ଦେଖିବା ପାଇଁ ବ୍ରିଜ୍ ଏ ମାନେ ଟ ମାନେ ଗୋଟେ ପଟ ସାଇଟ୍ ଏପଟ ସାଇଟ୍ ଦୁଇ ପଟ ସାଇଟରେ ଲୋକ ଏତେ ପ୍ର ମାନେ ସନ୍ଧ୍ୟା ଦର୍ଶନ କରିବା ପାଇଁ ସନ୍ଧ୍ୟାରେ ମାନେ ଚାଲିବା ପାଇଁ ସବୁ ଲୋକ ବହୁତ ଭିଡ ହୁଏ। ଖାଲି ରାସ୍ତାକୁ ଛାଡି ଦେଇକି ଦୁଇ ପଟ ପାଶ୍ଵ ପ୍ରବଳ ମାତ୍ରାରେ ଲୋକ ସ ମାନେ ଦେଖିବାକୁ ମିଳେ।
ହଁ।
ହୁଁ ସବୁ ବୁଲାବୁଲି କରନ୍ତି ଆଉ ରଜ କେମିତି ପାଳନ କଲେ ଏଇ ଆମର ସେଠି?
ଆମର ଏଇଠି ରଜ ମହୋତ୍ସବ ହେଇଥିଲା। ବୋହୁତ ଲୋକ ଗ୍ୟାଦରିଂ ହେଇଥିଲେ ସେଠି ମାନେ ଗାଁ ଗାଁ ପାଖରେ ମନ୍ଦିର ଅଛି ନା। ସେ ମନ୍ଦିର ପାଇଁ ତ ଅଧେ ଦର୍ଶନ ବି କରିଦେଲେ ତ। ରଜ ମହୋତ୍ସବ ସେଲିବ୍ରେଟ ହେଲା ଦୋ ଦୋଳି ଫୋଲି ଲାଗିଥିଲା ବ ବୋହୁତ ବହୁତ କିଛି ହେଇଥିଲା। ଆପଣ ।
ହ ହଁ ଆମର ଏଇଠି ହଁ ଆମର ଏଇ ପାଖରେ ରଜ ମହୋତ୍ସବ ପାଳନ କରାଗଲା ସେଠି ଉମ ମାନେ ତିନି ଦିନି ଆମ ଗାଁରେ ଏମିତି ଏକ ଗାଁ ଯେ ତିନି ଦିନି ମାନେ ରଜସରେ ଝିଅ ମାନେ କୌଣସି କାର୍ଯ୍ୟ କରିବେ ନାହିଁ। ଆମ ଗାଁ ଏକ ନିଆରା ଗାଁ। ହୁଁ କୌଣସି କାର୍ଯ୍ୟ କରିବେ ନାହିଁ ଚ ମାନେ ଏମିତି କା ଭା ଲୋକମାନେ ଯେ ପୁ ପୁରୁଷ ମାନେ ଯଦି ଯାଇଥିବେ କାର୍ଯ୍ୟ ବ୍ୟସ୍ତରେ। ତାପରେ କାମ କରିବେ ନହିଲେ ନାହିଁ ଆମର ନିୟମ ଅଛି ଯେ କୌଣସି କାର୍ଯ୍ୟ କରିବେ ନାହିଁ। ତା ପୂର୍ବ ଦିନ ରାତିରୁ ପୋଡପିଠା ପୋଡ ଯୋଉ ଗୁଡ ପୋଡ ପିଠା ଆଉ ବିରି ପୋଡପିଠା କ୍ଷୀର ପୋଡପିଠା ଏ ଦହିବ ପ୍ରାଇ ଏଇ ଭଳି ଭାବରେ ପ୍ରସ୍ତୁତ କରାଯାଏ ଏବଂ ଚକୁଳି ସହିତ ମଟ ମଟର ତରକାରୀ ଆମ ମାନେ ପ୍ରିୟ ଲୋକମାନଙ୍କର। ସେଇତ ମିଠା ପିଠା ଆମର ପଡ଼ୋଶୀ ବଡ ମାନଙ୍କୁ ମିଠା ଏବଂ ପିଠା ସବୁ ମାନେ ସମସ୍ତଙ୍କ ଘରେ ସମସ୍ତେ ଦିଆ ନିିଆ ଏଇଟା ଗୋଟେ ପରମ୍ପରା।
ଆଜ୍ଞା ଆମ ଆଡେ ବି ସେଇଆ ହୁଏ ଆମ ଗୋଟେ ଅଛି ନା। ମାନେ ମୋ ଜେଜେ ସେ ଯୋଉ ଯୋଉ ଚାରିିଘର ଅଛି ସେଠି ଯାହା ବି ମାନେ ରଜରେ ନୁହେଁ ଯେବେ ବି ଯାଇ କିଛି ଭଲ ହୁଏ ସମସ୍ତେ ଦିଅ ନିଆ କରନ୍ତି।
ହୁଁ ଆଉ କୁଆଡେ ବୁଲିବାକୁ ଯାଇଛନ୍ତି?
ସେମିତି ତ ବିଶେଷ ଜାଗା ବୁଲିନି ପାଖା ପାଖି ଯାଗା ବୁଲି ଯାଇଛି, ଏବେ ତ କଟକରେ ଅଛି ଧବଳେଶ୍ୱର ଧବଳେଶ୍ୱର ଯାଇଥିଲି ମଝିରେ। ସେଠି ଷେଣ୍ଢ ଫଟ ଉଠେଇକି ଆଇଚି।
ଓ ହ କଣ ସବୁ ଦେଖିଲେ?
ଆ ସେ ପାଖରେ ଯୋଉ ମହାନଦୀ ତାକୁ ଦେଖିଲୁ, ବ୍ରିଜ୍ ଦେଖିଲୁ ମାନେ ବ୍ରିଜ ତ ଆଲାଉ ତ ନାହିଁ। ସେ ଯୋଉ ଝୁଲିଲା ପୋଲ। ଆଲାଉ ନାହିଁ ଯାହା ଦୂରରେ ଦେଖିଲୁ ଆଉ ଯୋଉ ରୋଡ ଟା ହେଇଛି ମନ୍ଦିର କୁ ଯିବା ପାଇଁ।
ହୁଁ ମନ ମନୋରମ ଦୃଶ୍ୟ ସବୁ କଣ ଦେଖିଲେ?
ମନୋରଞ୍ଜନ ଦୃଶ୍ୟ ଠାକୁରଙ୍କୁ ଠକୁର ବହୁତ ପାଖରୁ ଦେଖିଥିଲୁ ସେଦିନ ମାନେ ଭିଡ଼ କମ୍ ଥିଲା ନା। ସେଖ ବହୁତ
ଆ ପାଖରୁ ଦେଖିଲେ କଣ ଯେତେ କଷ୍ଟ ଥିବ ସବୁ ଦୂର ହେଇଯିବ ତାଙ୍କୁ ପାଖରୁ ଦେଖିଲା ମାନେ ଯେତେ କଷ୍ଟ ଯେତେ ଦୁଃଖ ଯନ୍ତ୍ରଣା ସବୁ ଦୂର ହେଇଯାଏ ପ୍ରଭୁଙ୍କୁ ଦେଖିଲା ପରେ। ଆଉ କିଛି ଏତେ ମନେ ପଡେନି।
ହଁ।
ଆଉ ଆଉ ସବୁ ମାନେ କଣ ସେଠି? ଆପଣଙ୍କ ଗାଁ ରେ କଣ ଚାଷ ବାସ କେମିତି କଣ ହେ
ଏଠି ଏବେ ତ ଦାନା ପକେଇଚନ୍ତୀ। ତାପରେ ଏ ସିଜିନ ସରିଲା ପରେ ଯେତେବେଳେ ଶୀତ ଦିନ ଆସିବ ଯୋଉ ବିଲଟା ଫାଙ୍କା ଅଛି ସେଥିରେ ମୁଗ କରୁଥିବେ, ନହେଲେ ବାଦାମ କରୁଥିବେ ଏମିତି ଚାଲେ।
ହୁଁ ହୁଁ।
ଲୋକ ବହୁତ ଖଟନ୍ତି ଯେ ଖରା ହଉଥିବ ଭଗବାନ୍।
ହଁ ହଁ।
ଆଜ୍ଞା ଆଉ ଆଉ ଆପଣ ଲାଷ୍ଟ ବୁଲିଆକୁ କୁଆଡେ ଯାଇଥିଲେ।
ଆମେ ତ ଏଇଠି କପିଳାସ ହଁ ପ୍ରଭୁ ସାଇ ମନ୍ଦିର ହଁ ସପ୍ତସ ହୁଁ କପିଳାସଙ୍କ ତାଙ୍କ ପ୍ରଭୁଙ୍କର ନାଇଁ ତେରଶହ ବାଉନ ପାହାଚ ଯୋଉ ପ୍ରଭୁଙ୍କର ଅଛି, ଏବେ ତ ଆଉ ପାହାଚରେ କେହି ଯାଉନାହାନ୍ତି ସବୁ ମାନେ ବାରବା ଙ୍କି ରେ ଯାଉଛନ୍ତି ବହୁତ ପ୍ରବଳ ମାତ୍ରାରେ ବି ବହୁତ ମାନେ ଦୁର୍ଘଟଣା ଘଟୁଛି କାରଣ ବାରବାଙ୍କିରେ ଗଲେ ସେପଟୁ ଗୋଟେ ଗାଡି ଆସୁଥିବ ବ ଙ୍କା ଇଏରେ ମାନେ ଜଣାପଡେନି କିନ୍ତୁ ତେରଶହ ବାଉନ ପାହାଞ୍ଚ ଚଢ଼ିକି ଯିବାର ଆଉ ମାନେ ପ୍ରଭୁଙ୍କର ଗୋଟେ ଅଛି ଅପୂର୍ବ ମାନେ ଇଏ। ଏବମ୍ ଏବେ ଆଉ ଏତେ ମାନେ ସମସ୍ତେ ତ ଯୋଉ ଖାଦ୍ୟ ସାର ଖାଦ୍ୟ ଖାଇକି। ଆଉ ଆଣ୍ଠୁଗଣ୍ଠି ମାନେ ବା ବାତ ବାହାରୁଛି, ତେଣୁକରି ଆଉ କେହି ସିଢି ଚଢିକି ଟ ଯାଇପାରୁନାହାନ୍ତି, ସବୁ ମାନେ ଯାଇାରୁ ଯାଉଛନ୍ତି ଆରି ଆଉ
ଆଜ୍ଞା ମୁଁ ଆର ଯାଇଥିଲି ଆର ବର୍ଷ ମାମୁ ସହିତ ଯାଇଥିଲି, ମୋର ଇଚ୍ଛା ଥିଲା କି ଚଢିବାକୁ ମାମଁ ତାପରେ ରାଜି ତାକୁ ବହୁତ କଷ୍ଟରେ ମନେଇଲି ତାପରେ ବହୁ ବହୁତ କ
ହଁ ମାଙ୍କଡ ମାନେ ସବୁ ମାନେ ସେଠି ମାଙ୍କଡ ମାନଙ୍କୁ ଖାଦ୍ୟ ସବୁ ଲୋକମାନୋନ ଉ ପରସୁଥାନ୍ତି, ମାନେ କିଏ ବିସ୍କୁଟ କିଏଦ ଦଳି ସବୁ ନିଜ ତରଫରୁ, ମାନେ କିଣିକି ସବୁ ଲୋକମାନାନଙ୍କୁ ଏଇ ମାଙ୍କଡ଼ ମାନଙ୍କୁ ଲୋକମାନେ ସବୁ ଅର୍ପଣ କରନ୍ତି।
ଆଜ୍ଞା
ଆଉ ଏଇଟା ଗୋଟେ ମନୋରମ ଦୃଶ୍ୟ ସେଠି। ଆଉ ପ୍ରଭୁଙ୍କରତ ଲୀଳାଅପାର ବାବାଙ୍କର ସେଠି ସବୁ ଝରଣା ଚାରିପଟ ଝରଣା ଆଉ ସୁଲୁସୁଲିଆ ପବନ, ଖରାଦିନେ ବହୁତ ଶାନ୍ତ ପରିବେଶ ପ୍ର ପ୍ରଭୁଙ୍କ ପାଖରେ ବସି ପଡିବ ପୁରା ଶାନ୍ତି। ଲାଗିବ
ଆଜ୍ଞା
ଭଳି ଆଉ, ହଉ ତାହେଲେ ରଖ
ଆଜ୍ଞା ଆଜ୍ଞା